ହ୍ୟାଲୋ।
ହୁଁ।
ତମେ କଲ କରିଛ ପା
ହଁ।
ମୁଁ କହିଲି କଣ କଲ ରିସିଭ କରିନି ଡାଇରେକ୍ଟ କଲ
ହଁ। କୋଉଟା ଲଗେଇଥିଲ କି?
ହ୍ୟାଲୋ।
ହ୍ୟାଲୋ।
ହଁ।
ହୁଁ।
ଖାଇସାରିଲାଣି?
ହୁଁ।
ଏତେ ଜଲ୍ଦି ଆଜି ସରିଗଲାଣି?
ଜାଣିପାରିଲା ନା ନାଇଁ ମୁଁ କିଏ ବୋଲି? ହ୍ୟାଲୋ।
ନା ମୁଁ ଜାଣିପାରିଲିନି
ଆଲୋ ବିପାସା ଲୋ ଏଇନେ କଥା ହୋଉଥୁଲି।
ଏଇଟା କିଲୋ ଆଉ ଗୋଟେ?
ଆଉ ଗୋଟେ ନାଇଁ ତ।
ହେଇଟା
ହଁ।
ଏଇ ଅନଲାଇନେ ନାଇଁ ଥାଉ କହିବାନି। ହଁ ଏ କଣ କରୁଚ ମୁଁ ଭାବିଲି କିଏ କହିଲୁ? ହଁ ବୋଇଥିଲି। ମୁଁ ଭାବିଲି କିଏ କହିଲୁ ଯୋଉ ହୁ ଆଉ ଜଣେ ଗୋଟେ ସ୍ତ୍ରୀ ଲୋକଟେ କଲ କରିଥିଲେ ଯା ମୁଁ କହିଲି ସିଏ ବେଲିକି ମୁଁ ତାଙ୍କୁ ପଚାରୁ ରୋଷେଇ ଯକ କଣ ଏତେ ଜଲଦି ଖାଇଦେଲଣି ଆଜି।
ହୁଁ। ଆଉ କଣ ବଇଟକଲି କେମତି କରୁଚ?
ହେଇ ଆମ ବଇଟକଲି ହେରା କଣ କହିଲୁ ହଁ। ସେଇ ଆମ୍ବକୁ ଗୋଟେଇକିି ରସ ବାହାର କରିଦୋବୁ। ହେଲା ଆମ୍ବକୁ ଟିକେ ରସ ବାହାର କରିଦେଇକି ଯଦି ବେଲେ ରସ ବାହାର କରିବୁ ତାପରେ ଅଧ ବେଲେ ଉଁ-ଗଁ-ଗଣ୍ଠ ବେଲେ ହବ ଚୁନା ଖାଇବ ହେଥିରେ।
ହଁ।
ଗଅଣ୍ଠ ଖଣ୍ଡେ ଚୁନା ଦେଇକି ତାପରେ ଫେଣ୍ଟା ଫେଣ୍ଟି କରିବ ତାପରେ ସେ ଆ ରହିବ ସେ ପାଞ୍ଚଛଅ ଘଣ୍ଟା ହବ ର ଘୋଡେଇକି ତାକୁ ରଖା ହେଇଯିବ। ସାଙ୍ଗେ ସାଙ୍ଗେ ହେଲେ ହବନି ଉଁ ଉଁ ଘୋଡେଇକି ତାକୁ ର ଖା ହେଇଯିବ ତାପରେ ଯେତେଏଳେ ହବ ଉଁ ମାନେ ଟିକେ ଫୁଲିଲା ଭଳିଆ ହେଲେ ଆମ୍ ଉମ୍ ଇଏ ରସଟା ମାନେ ଆଣଟା
ହଁ।
ଭଳିଆ ହେଲେ ତାପରେ ଇଟିଲି ଛାଞ୍ଚ ଦେଇକି କରିବ ଆଉ ଉଁ ପୁରକୁ ଉମ୍ ଦେଲେ ହବ ନ ଦେଲେ ବି ଏମି ତି କରିବ। ଉଁ ହଁଲୋ ଆଣରେ ଆହୁରି ଚିନି ପଡିଥିବ ମୋର ମନେ ନାହିଁ କହିବାକୁ। ଚିନି ହୋଉ ଗୁଡ ହୋଉ ଯାହା ଏନ୍ ପକେଇବା କଥା ପକେଇବ ଆଉ। ନା ଯଦି ଚିନି ଗୁଡ ନପକେଇବ ଯାହେଲେ ଟିକେ ଖଟା ଲାଗିବ ପକେଇଦେଲେ ଟିକେ ଭଲ ଲାଗିବ ଆଉ।
ହୁଁ ଆଉ କୋଉ ଖଟା ତିଆରି ଆଇଚି?
ଖଟା ଆମ୍ବଖଟା।
ଆମ୍ବ କୋଉ ଖଟା?
ଆମ୍ବଖଟା ଏଇ ଆମ୍ବ ମ ଯୋଉ ଉମ୍ ଚୋପା ଲଗା ନୁହଁ ଚୋପା ଛଡେଇକି ଗୁଡରେ ହବ, ଚିନିରେ ହବ। ଆମ୍ବ ଆଚାର କରି ଦିଅଁ କରିନାହାନ୍ତି ଏଥର ମୋ ମାମା?
କଣ ହେଲା?
ଆମ୍ବ ଆଚାର କରିଛନ୍ତି ନା କରିନାହାନ୍ତି?
କିଏ?
ତୋ ବୋଉ?
ନା ଆମର ହେରା କରନୁ।
ହଁଅ। ଆଉ ଚୋ ଏଇ ଆମ୍ବ ଏମତି କାଟିକିରି କାଟିକିରି ଆମ୍ବ ଚୋ ପା ହେରାକ ଚୋପା ଚାଞ୍ଛିଦେଇକି ତା ଧୁଆଧୋଇ କରିକି ତାକୁ ଉଁ ହେଇଥିରେ ଲୁଣ, ହଳଦୀ ଆଉ କଣ କି ଲଙ୍କ୍ ଙ୍କା ଗୁଣ୍ଡ ତେଲ ସବୁ ପକାହେଇଯିବ ଖରାରେ ଶୁଖା ହେଇଯିବ ଗୋଟେ ଦିନ। ଖରାରେ ଶୁକେଇକି ତାପରେ ଘ ସେ ଆମ୍ବ ଶୁଖେଇଲାରେ ତ ପାଣି ବାହାରିବ ଲୁଣ ପକେଇଦେଲେ। ସୋରିଷ ଗୁଡା଼କୁ ଗ୍ରାଇଣ୍ଡର କରିଦବ। ସୋରିଷ ଗ୍ରାଇଣ୍ଡର କରିକି ତାପରେ ଅଲ୍ପ ସୋରିଷ ଦବ ବହୁତ୍ ସୋରିଷ ଦେଲେ ଭଲ ଲାଗିବନି। ଅଳ୍ପ ସୋରିଷ ଦବ ତାପରେ ତାକୁ ଘାଣ୍ଟା ଘାଣ୍ଟି କରିକି ତାକୁ ଶୁଖେଇଦବ ମାନେ ଶୁଖେଇବ ସବୁଦିନ ଶୁଖେଇ ଶୁଖେଇ ଶୁଖେଇ ତା ପାଣି ଟା ମରିଯିବ ଚିନି ହଉ ଗୁଡ଼ ହଉ ଯାହା ତମ ଇଛା ପକେଇଥିବ।
ହୁଁ।
ପାଣିଟା ମରିଗଲା ପରେ ତାପରେ ଆଣିବ ତାପରେ ଯୋଉ ମେଥିକି ପାନ ପାନମଧୁରୀ ତାକୁ ଗୁଣ୍ଡ କରିକି ଦେଇକି ତାପରେ ତେଲ ଟିକେ ଲଙ୍କାଗୁଣ୍ଡ ଟିକେ ପକେଇକି ଥୋଇଦବ ଆଉ।
ହୁଁ।
ଆଉ ତମେ ଯୋଉ ଇଆଡ଼େ କେତେବେଳେ ଆସୁନ ବୁଲିବାକୁ ଏପଟ ଆଡ଼େ ବଢ଼ିଆ ବଢ଼ିଆ ଜାଗା ଅଛି।
କୋଉ କୋଉ ଜାଗା ଅଛି?
ଏପଟେ ଆମର ଅଛି ଆ ଗୋପାଳ ପ୍ରସାଦ ଅଛି ତାପରେ ଫତେଗଡ଼ ରାମ ମନ୍ଦିର। ବିଜିପୁର୍ ସାଇ ମନ୍ଦିର, କୋଟଗଡ଼, ଅନନ୍ତ ଗୁମ୍ଫା। ଟି ବ୍ରିଜି ସିଂହନାଥ ମନ୍ଦିର, ଭଟ୍ଟାରିକା।
ସିଆଡେ଼ ସବୁ ଅଛି ନା ଯିବା ଆଉ କେତେବେଳେ ଆଉ। ଗୋପାଳ ପ୍ରସାଦ ଗଲିଣି ଦି ତିନି ଥର।
ହୁଁ।
ଆଉ ଏଇ କୋଟଗଡ଼ ପାର୍କ ଗୋଟେ ଥର ଯାଇଛି ପା ଏବେ କେତେ ଦିନ ହେଲା କଣ ହେଲାଣି। ଯାଇନୁ ଏବେ କେତେ ଦିନ୍ ଏବେ ଏବେ କୋଟଗଡ଼ ପାର୍କ ତ ଯାଇଥିଲୁ। କୋଉଠିକି କହିଲୁ ଯେତେବେଳେ ନୂଆ ନୂଆ ହେଲା ସେତେବେଳେ।
ନାଇଁ ଏବେ ଏବେ ଆହୁରି ହଁ ଏବେ ଆହୁରି ଲାଇଟ୍ ଶୋ କେତେ କଣ ହଉଛି।
ହଁ ବା ଫିଲ୍ମ ସୁ ସୁଟିଂ ହେଲାଣି
ହୁଁ।
ଆଗ ଅପେକ୍ଷା ଆହୁରି ଭଲ ହେଲାଣି।
ଆଉ କଣ ରୋଷେଇ କଲ?
ମୁଁ ରୋଷେଇ ଏଇ ଭାତ, ଭଜା। ଆଉ ପାଗ ହେରା କରିଥିଲୁ ଟମାର ସେକା ସେକି କରିକି ପାଗ କରିଥିଲୁ ଖାଇଥିଲୁ ଆଉ।
ହୁଁ।
ହୁଁ।
ତମେ କୁଆଡ଼େ ଆଉ ବୁଲି ଯାଇଥିଲ?
ଯାଇଥିଲୁ ପୁରୀ ଯାଇଥିଲୁ ହାଡେ଼ କଲିକତା ଯାଇଥିଲୁ। କଲିକତାରେ ବଢ଼ିଆ ମାନେ ହୁଁ। କଲିକତାରେ କାଲ୍ ଯୋଉ ଦକ୍ଷିଣକାଳୀ ମନ୍ଦିର।
ହୁଁ ଆଉ ହାୱଡ଼ା ପୋଲ।
କଣ କହିଲୁ?
ହାଓଡ଼ା ବ୍ରିଜ୍ ଦେଖିଲନି?
ହଁ ହାଓଡ଼ା ବ୍ରିଜ୍ ଆହୁରି ଦେଖିଲୁ ଲୋ ଝିଅ। ବ୍ରିଜ୍ ପୁରା ହଲୁଥିବ ତୁ ହଁ ଭଲ ଲାଗୁଥାଏ ଏଟୁ ଆଟରେ ବାଟରେ ଆଇଲା ବେଳକୁ କଣ କହିଲୁ ଝାନ୍ସୀରାଣୀ ଲକ୍ଷ୍ମୀ ବାଇଙ୍କ ତ ତ ତାଜମହଲ।
ହଁ ହଁ ଆଉ ଟ୍ରେନରେ ଗଲ?
ନାଇଁ ମ ଏରା ଟୁରିଷ୍ଟି ବସ ଯାଇଥିଲା। ପୁଅ ସେତେଳୁକୁ ଛୋଟଟେ ହେଇଥିଲା। ଏଁ ସେତେବେଳକୁ ପଡିଥିଲା ଦି ହଜାର ଲେଖେ ଜଣକେ।
ହୁଁ।
ହୁଁ କେତେ କୁଆଡେ ଯାଇଥିଲୁ ଆଉ କଁ ହେଇ ଇଁ ଗୋଟଏ ଜାଗା ହେଇ ହେଇ ଏପଟେ ଲାଇନିର ତ ସବୁଆଡେ ଆଉ। ଏତେ ପୁଅ ଛୋଟବେଳେ କେତେ ବର୍ଷ ହେଲାଣି ଆଉ ମନେ ପଡୁନି ହେରା ଯାଇଥିଲୁ ଏଇ ରାଣୀ ତା ଜମହଲ ଏଇଗୁରା ଟିକେ ଯୋଉ ଯାଇଥିଲୁ ଏରା ଟିକେ ଭଲ ଲାଗୁଥିଲା ଦେଖିଆକୁ। ଉଁ ତାଜମହଲ କେନ୍ତିଆ ଗଁ ଉଁ ଖଣ୍ଡା ମାନେ ପୁରୁଣା କାଡିଆ ଯୋଉ ଉଁ ବଡ ବଡ ଖଣ୍ଡା ଏକାଥରେ ର ଉଁ ଥିଲା ଭଲ ଲାଗୁଥିଲା ଦେଖିଆକୁ।
ଆଉ ତମ ଆଡେ ଖୁଦୁରୁକୁୁଣି କେମତି ହଉଚି?
ଆମ ଗାଁରେ ଖୁଦୁରୁକୁଣି ଆମେ ଉଁ ପାଳୁଥିଲୁ ଯେତେବେଳେ ମ୍ୟାରେଜ ନ ହେଇଥିଲା
ହୁଁ
ସେତେବେଳେ ରାତିରୁ ଉଠିବୁ ଆ ରାତିରୁ ଉଠିକି ପିଲାମାନେ ହେଠୁ ଫୁଲ ତୋଳିବାକୁ ଯିବୁ ଫୁଲ ତୋଳିକି ଆସିଲେ ହେଠୁ ଉଁ ଗୁଁ ଗୁନ୍ଥିବୁ ଫୁଲମାଳ। ମାଡଙ୍କୁ କଠୁ ଧୁଆଧୁହି କରିବୁ ଘର
ହୁଁ।
ଉଁ ଘର ହେକା ଧୋଇ ଦେଇକି ସେଠୁ ଠାକୁର ଉଁ ହଁ ଗାଧାପଧା କରିକିରି ନାଇଁ ଗାଧେଇକି ଆସିଲେ ତ ଠାକୁରଙ୍କୁ ଗାଧେଇବୁ। କିନ୍ତୁ ଏଇ ଘର ରୁମରା ଧୋଇ ଧାଇ କରି କରିକି ଯିବୁ ହାରି ହଁ ପଞ୍ଚାମୂର୍ତ୍ତ ତ ପଛେରେ ହବ ଆଉ। ଗାଧେଇକି ଆସି ସାଇଲେ ପଞ୍ଚାମୂର୍ତ୍ତ ହେକା କରିକି ଠାକୁର ମୂର୍ତ୍ତି ଧୁଆଧୁଇ କରିକି ଫୁଲମାଳ ହେକା ପକେଇ କି ଭୋଗରାଗ ହିନ୍ତି ସବୁ ଆଣିବୁ। ଆଣିକି ତାକୁ ଉଁ ଏନ୍ତି ଫୁଣି ପୂଜା କରୁ। ଉଁ ଭଲ ମଜା ଲାଗେ ସେତେବେଳେ ଉଁ ମାନେ ଉଁ ଚାରିଟାବେଳୁକୁ ସବୁ ମେଳ ହବୁ ଝୁଣା ସମସ୍ତେ ଆଣି ଥିବେ ଝୁଣା ଯୋଉ ସିର୍ ସିରି ଯୋଉ ଉଁ ବାଣ ହେଲା ଝୁଣା ଦି ଦି ଜଣ ଲାଖେ ଏବେ କିଛି ନାହିଁ ମ ଆଗରୁ ଭଲ ଲାଗୁଥିଲା ମାନେ ଦି ଜଣିଆ ହେଇକି ଝୁଣା ପୁରା ଉପରକୁ ଉପରକୁ ଯେନ୍ତି ଉଠୁଥିବ।
ଏବେ ବାହା ହେଇ ସାରିଲାଣି।
ହଁ ବା ଏବେ ଆଉ କଣ ଖାଲି ଘରେ ରହିକି ଉଁ ଭୋଗ ପଠେଇ ଦିଅ ପ୍ରସାଦ ଟିକେ ଆଣିକି ପାଇଯାଅ।
ହୁଁ ଆଉ କଁ ଝୁଣା ମାରିବାକୁ ଯାଉଚ ନା କଁ ହଉଛି।
କୁଆଡେ କିଛି ନାଇଁ।
ହୁଁ।
ଆଉ ଝୁଣା ହେତେବେଳୁକୁ ମାନେ ଉଁ ମୁଁ ଯେବେ ଗାଁକୁ ଯେ ଯାଏ ଯେତେବେଳେ ହେମିତି ମାରୁ। ଏଠେ ସିନା ମାରିହବନି ଗାଁକୁ ଗଲେ ମାରିହବନି।
ଆଉ କୁମାରପୁନେଇଁ କେନ୍ତି କରୁଚ?
କୁମାର ପୂର୍ଣ୍ଣିମା ହେନ୍ତେ ରାତିରୁ ରାତିରୁ ହେନ୍ତି ଉଠିକି ଉଁ ହେନ୍ତେ ଉଁ ଫୁଲ ଫୁଲ ଆଣିବୁ ତାପରେ ରାତିରୁ ଉଠିକି ଯୋଉ ଖଇଆଞ୍ଜୁଳି ଦିଆ ହବ। ପୁର୍ଣିମା ଦିନ।
ହୁଁ ହୁଁ।
ଏଇ ଉଁ ଉଁ ପୁରା ମ ଏଇ ସଁ ସକାଳ ପାଇ ଆସିଲା ବେଳୁକୁ।
ହଁ।
ହୁଁ। ରହୁ ଖଇ ଆଞ୍ଜୁଳି ଦେଇକି ତାପରେ ପୂଜାପୂଜି କରିକି ପୁଣି ଯିବୁ ପୁଣି ଅଁ ରାତିକି ଆହୁରି ହବ ଜହ୍ନ ହବ। ଭୋଗରାଗ ହବ ହେମିତି ଉଁ ପୂଜା ହବ ଆଉ। ଭଲ ଲାଗେ ହେତେବେଳେ ଆଉ ଏତେ ଆଉ କୁମାର ପୁର୍ଣ ଆଉ ମନ ବଡେ ହେ ପିଲାଦିନ କଥା।
ଆଉ ମାଣବସା କେମିତି କଣ କରୁଛ?
ମାଣବସା ଆମର ତ ମାଣବସା ଏମିତି ନାହିଁ ଗୁରୁବାର ଯେ ଆମେ ଏନ୍ତା ହାତୀ ବସେଇକି ରାତିରୁ ଉଠିକି ହାତୀ ହେକା ବସେଇବୁ। ହାତ ବସେଇକି ସେଇନ୍ତି ହୁ ଧାନ ସେଇନ୍ତି ଗୋଟେ ଛୋଟ ମାଟେ ଧାନ ଥୁଆ ହବ ଏମିତି ରାତି ଫଳ ମୂଳ ହଁ ସୁଜି କାକେରା ମଣ୍ଡା ଅଟକାଳି ଆରିସା ହଁ ଫଳମୂଳ ଭୋଗରାଗ ସବୁ ଥୋଇଥୁଆ ହବ ଝୁଣା ଉ ଏଠୁ ଧୂପକାଠି ସବୁ ସେଇନ୍ତି ଦେଇକି ପୂଜା ପୁଜି କରିକି ରାତିରେ ଗୋଟେ ପୂଜା କରିଦବୁ। ହବନି ସକାଳୁ ପୁଣି ଠାକୁର ପୂଜା କରିକି ପୁଣି ଏଠୁ ଆଉଥରେ ତିନି ଦି ତିନି ଥର ପୂଜା ହୁଅନ୍ତି ‌।
ହୁଁ।
ତମର ମାଣବସା ନାହିଁ?
ହଁ ଆମର ଅଛି ମାଣବସା।
ହଁ। ଆମର ତ ଏଠି ଗୁରୁବାର ମାଣ ମାଣ ବସଉନି ଖାଲି ଯାହା ହାତି ଭାତି ବସେଇକି ପୂଜା କରୁଚୁ ଆଉ। ଏଠାରେ କାହାର ଗୁରୁବାର ସବୁଦିନି ନୁହଁ ଏଇ ମାର୍ଗଶିର ମାସରେ। ହଁ।
ଆମର ଏଇଠି ଗୁରୁବାରକୁ ଗୁରୁବାର ସାଇବାବା ଓଷା କରୁଛନ୍ତି ମ ଘରେ।
ହଁ ମୁଁ ବି କରିଛି ସାଇବାବା ଓଷା।
ହୁଁ।
ହୁଁ ସାଇବାବା ଗୁରୁବାରକୁ ଗୁରୁବାର ଓଷା ହୁଏ। ସାଇବାବାଙ୍କ ଚଣା ପ୍ରିୟ ଓଷା କରିଥିଲୁ ଆମେ ବି
ହଁ ହଉ ଆଉ ରଖୁଛି ହୁଁ ହୁଁ।